ହ୍ୟାଲୋ।
ହ
ଉଁ।
ଆଉ କଣ କରୁଥିଲୁ? ଶୁଭୁନି କି?
କ୍ଳିଅର।
ହୁଁ ହୁଁ। ହଁ ଖାର କମ୍
ଫଳ ହେରିକା ଖାଇଥିଲି। ସେଉ କଦଳୀ ଏସବୁ ଖାଇଥିଲି ଆଉ। ଆର ଏଗାରଟା ଦଶଟା ଏଗାରଟା ବେଳେ ଖାଇଥିଲି। ଏ ଯଉ ଇଟିଲି ତରକାରୀ।
ହୁଁ।
ଏନ୍ ଶ ଖା
ହଉ ବର୍ଷା ହଉଛି।
ସେ ହ
ଆ
ହଁ
କଷ ଛାଡ଼ି ଯାଇଛି।
ହଁ ହଁ
ଆଉ ତୁ କଣ ଖାଇଥିଲୁ?
ହ ଉଁ ରୁଟି ଭଜା ସିମେଇ
ହୁଁ କଣ ବୁଲାବୁଲି ପଡେ।
ହଁ ଯାଇଥିଲି ବୁଲିବାକୁ ଆାଇଲି ଆଉ
ଆଛା ହ। ରଥଯାତ୍ରା ଅଛି ଆଗକୁ ଆସିବ ବୁଲି
ହୁଁ ଦେଖିବା କଣ ହଉଚି ଆଉ।
ଆଉ ସାଢେ ବର୍ଷା ହଉଛି?
ହୁଁ ହଉ ଥିଲା ନା କଣ ଏବେ ହଉନି ଆଉ। ଆଉ ସିଆଡେ।
ବର୍ଷା ଛାଡି ଯାଇଛି ତ? କଣ? ମୋଟାମୋଟି
ହୁଁ ପଢାପଢ଼ି ଶାନ୍ତି ଚାଲିଛି ଆଉ
ଘରେ ବାପା ମାଆ।
ଆମର ଆମ ଘରେ ଅଛନ୍ତି ବାପା ମା। ଆଇ ଜେଜେ ମା ଆଉ ଆ ସକାଳୁ କଣ କରୁଚା ଏଇନା ସବୁ।
ଶୋଇକି ଉଠି ବସି ଆଉ ଖାଇଛି। ଆଉ
ଆ ସକାଳୁ ମୁଁ ଉଠିଲି ମୁ ଉଥିକି ଦାନ୍ତ ଘସିଲି ଫୋନ ଦେଖିଲି। ପମ୍ପ ଦେଇ ସାରିକି ତାପରେ ଖାଇବା କଲି ସକାଳୁ ହଳିକା ଖାଇଥିଲି।
ହ
ଖାଇକି ତାପରେ ଇଟିଲି ତରକାରୀ ଖାଇଥିଲି। ଆଉ ଖରା ବେଳକୁ ଖାଇବା କର ଦେ ଖାଇବା ପାଇଁ ଆଉ ଖାଇବା।
ହଁ ଦୟନଗଡ଼।
ଯାଇନି ବର୍ଷା ହେଲା ତ। କିଛି ବି ପା ଯାଇନି ଆଉ।
ବର୍ଷା ଯିବ
ହଁ ବର୍ଷା ଛାଡ଼ିଲେ ମୁଁ ଚାରିଟା ବେଳକୁ ଜିମି କରିଦବି।
ହୁଁ ହୁଁ। ଆଉ ସ୍କୁଲ ଫୁଲ ଆଡେ ଯାଇନୁ।
ସ୍କୁଲ ଯାଇନି ସ୍କୁଲ ଜଣେ ବସିଥିଲା
ଏବେ।
ଯେହେତୁ ଖୋଲି ଲାଣି ତିନି ଚାରି ଦିନ ହବ ଖୋଲି ଲାଣି ସିଏ ସବୁ ପଳେଇ ଲେଣି ଆଉ।
ଓ ହୋ। ତ କେତେବେଳେ ଯିବୁ।
ମୁଁ ଆହୁରି ଅଛି ପନ୍ଦର କୋଡ଼ିଏ ଦିନ।
ଉଁ ହୁଁ। ଆଉ।
ହଁ ପାଠ ପଢି ଚାଲିଛି ଆଉ କଲେଜ। କଲେଜ ରେ ଅନ ଲାଇନ‌ ଯୋଉ କ୍ଲାସ କରୁଛନ୍ତି।
ହୁଁ।
ମୋବାଇଲ ରେ କ୍ଲାସ୍ କରା ହଉଛି କ୍ଲାସ କରି ଏଇଟା ଏମତି ପରୀକ୍ଷା ଏମତି ରହିଲେ ଯାଆନ୍ତି ପରୀକ୍ଷା ଚାଲେ। ପରୀକ୍ଷା ଦିଏ ବି ତ ଶବୁ ଆଉ।
ହୁଁ।
ଆଉ ତମ ଆଡେ କେମିତି କଁ କଲେଜ ଚାଲିଛି।
ଆମର
ଶୁବୁନି ଶୁବୁନି।
ମୁଁ କହିଲି କରିଲେ ହବ କ୍ଲାସ ଆଉ।
ହଁ ହଁ କଲେଜ କେବେ ଖୋଲିବ।
ହୁଁ ଏଇ ଦଶ ପନ୍ଦର ଦିନ ସେପଟେ ଆଉ।
ଆଉ କଣ। ଖାଇଥିଲି ସେ ବା ଇଟିଲ ତରକାରୀ ଏକା ଖାଇଥିଲି ଏଇସବୁ ଖାଇବା ଆଉ।
ହୁଁ।
ତମର ଖରାବେଳ କୁ କଁ।
ହଁ ଏଇ ଭାତ ଡାଲି ଆଳୁ ଭରତା ଆଉ।
ସବୁଦିନ ଭାତ ଡାଲି ଆଳୁ ଭରତା।
ହୁଁ। ହ
ଆଛା।
ଆଉ ଯିବନି ବୁଲିବାକୁ କୁଆଡେ।
ହଁ ଏଇ ବର୍ଷା ଛାଡ଼ିଲେ ଯିବାକୁ କୁଆଡେ ଦେଖିବା ଚାରଟା ବଳେକୁ କିଏ ବାହାରକୁ କୁଆଡେ ଯାଇନି ସାଙ୍ଗ ସାଥୀ କେହି ନାହନ୍ତି ସବୁ କୁଆଡେ ଯାଇଛନ୍ତି ବୁଲିବାକୁ। ସେଇଥିପାଇଁ ମୁଁ ଆଉ କୁଆଡେ ଯାାଇନି। ସାଙ୍ଗ‌ସାଥି ଏକା ଆଇଲେ କୁଆଡେ ଯିବୁ ଆଉ।
ହୁଁ ହୁଁ।
ହୁଁ।
କୁହନ୍ତୁ ଦିବୁ।
ବାହାରକୁ କୁଆଡେ ଜିବା।
ହୁଁ ଓଡିଶା ବାହାରକୁ।
ଉଁ ହୁଁ।
ସେପଟେ ଅଛି ପଡ଼ିଆରେ।
ହୁଁ ହୁଁ।
ଭଲ ଜାଗା ଯିବା ବର୍ଷା ଦିନ ବି ଆସୁଛି ଭଲ ଜାଗା ଯିବା କୁଆଡେ ବୁଲିବାକୁ ଆଉ। ହଁ ଦେଖିବା କଣ କୁଆଡ଼େ କରି ଯିବା ବୁଲି ବାକୁ। ଏସବୁ କଲେଜ ସାଙ୍ଗ ସହିତ ମିସିକି ଯିବୁ ଆଉ।
ଓ ହଁ ହଁ।
ହୁଁ। ଆଉ କଣ ସବୁ। ବାକି ଘରେ ସବୁ କଣ କେମିତି ସବୁ ସମସ୍ତେ ଭଲ ଅଛନ୍ତି।
ହୁଁ ହୁଁ ତୋର।
ହଁ ହଁ ମୋ ଘରେ ବି ଭଲ ଅଛନ୍ତି।
ଆଉ ପଢ଼ା ପଢ଼ି‌।
ପଢ଼ା ପଢ଼ି ଚାଲିଛି ତ ଲାଷ୍ଟ ବର୍ଷ।
ହଁ।
ଯାହା ସବୁ ଆଉ ଏଥରକ।
ହୁଁ ଭଲ ହବ।
ସେୟା ଭଗବାନ୍ କରନ୍ତୁ ଭଲ ହଉ।
ହଁ। ଓ ହଁ ଆଉ କଣ କରିବା କୁଆଡେ। ହୁଁ।
କଣ କହିଲୁ।
ଆଁ ପରେ କଣ କରିବୁ।
ଦେ ଦେଖଆ। ହ ଅଛି ଯଦି ପ୍ରାଇଭେଟ୍ ଲାଇନ ରେ ଜବ କରିବା।
ହଁ।
ତା ପରେ କରିବା କଣ ଗଭମେଣ୍ଟ ଜବ୍ କରିବା ଆଉ। ସେ ଅଛି।
ହୁଁ ହୁଁ ଆଉ ସାଢ଼େ ବର୍ଷା ହଉଛି।
ବର୍ଷା ହଉଛି ହେଉଛି ଏବେ ଆଉ।
ଓ ହୋ। ଆଉ ଖିଆପିଆ।
ଖିଆ ପିଆ। ଏଇଖିଣା ତ ଚାଲିଛି ରୋଷେଇ ଚାଲିଛି ରୋଷେଇ ଆଉ। ଏଇଖିନି କଣ ହେଇଥିବ ଘରେ ଖାଇବାପାଇଁ ଆଉ ସାଧା ହେଇଥିବ ସାଧାରେକଣ ଖାଇବା।
ହଉ ହଉ ସାଧାରେ କଣ ହେଇଥିବ।
ଡାଲି ଭଜା। ଆଲୁଭର୍ତା, ପାମ୍ପଡ଼, ସାଲାଡ଼। ଛୁଇଁ ଭଜାଟେ ହେଇଥିବ ସେୟାକୁ ହେଇଥିବ ଅଲଗା କଣ କରିଥିବ ଆଉ ଥରେ।
ଓହୋ। ଆଉ କୁଆଡ଼େ ଯାଇନୁ।
କୁଆଡେ ଯିବା ଆଉ ସାଙ୍ଗ କିଏ ଆସିଲେ ଯିବୁ ଆଉ।
ଓହୋ।
ହୁଁ ହୁଁ।
ହଉ ରଖୁଛି ଆଉ କଣ ନା କଣ କରିବ ହଉ ରଖେ ଆଉ।
ହଉ।